ହ୍ୟାଲୋ ହଁ ବନ୍ଧୁ ରାଧେ ରାଧେ।
ରାଧେ ରାଧେ କଣ କରୁଛ।
ହଁ ଏଇଠି ଖାଇ ପିଇକି ବସିଛୁ ଆଉ ମଧ୍ୟାହ୍ନ ଭୋଜନ। ସାରି ବସିଛୁ।
ହଉ ବସିଚ। ଆଉ।
ସମସ୍ତେ ଆରାମ କରୁଛନ୍ତି ମୁଁ କହିଲି ମୁଁ ବନ୍ଧୁଙ୍କର କେମିତି ମୋ କଥା ମନେ ପଡିଗଲା ଖୁସି ଲାଗିଲା ଟିକେ।
ହଁ ଆଉ। ତମେ ଏବେ କଣ ତମେ ଏଇତ ଚାରିଟା ବେଳ ହେଲାଣି।
ହଁ ଚାରି ଟା ବେଳ ହେଇଗଲାଣି। ଏବେ କିଛି ନହିଁ ଟିକେ ବାହାର ଓଳାଓଳି ହବ। ଆଉ ଗଛରେ ଟିକେ ବର୍ଷାତ ବର୍ଷା ଦିନ ତ ପାଣି ଦବାକୁ ଆଉ ପଡୁନି ନହେଲେ । ସକାଳେ ଗଛରେ ପାଣି ଦିଏ ଆଉ ମୁଁ ଖାଲି ବାହାରେ ଓଳା ଓଳି ହେଇ ପୁଣି ସମୟ ସରିଯିବ ସାଙ୍ଗେ ସାଙ୍ଗେ ସନ୍ଧ୍ୟାବେଳ ହେଇଯିବ ଆଉ।
ଗାଈ ଗୋରୁ ତମର ଅଛନ୍ତି।
ନାଇଁ ଆମର ଗାଈଗରୁ ନାହିଁ ଆମର ଗାଁ ରେ ସବୁ ଯାହା ଅଛନ୍ତି ଏଠି ଏମିତି ରହିଛୁ।
ହଁ।
ଗାଈଗୋରୁ କିଛି ନାହିଁ ଆଗରୁ ଥିଲା ଆଗରୁ ରଖିଥିଲେ କିନ୍ତୁ ଏବେ କେହି ଏଠି ନାହିଁ ତ। ଗୋଟେ ଛୋଟ ଶୁଆ ରଖିଛୁ ଶୁଆ ଚଢ଼େଇ।
ତମ ତମ ଘର ପାଖରେ ତ ଭଲ ପାହାଡ ପାହାଡ ଭଲ ଜାଗା। ଜାଗା ଆଉ ସିନେରୀ ବଢ଼ିଆ ଆଉ ଏଇ ବର୍ଷା ଦିନକୁ ସୁନ୍ଦର ଲାଗୁଥିବ।
ହଁ ସକାଳୁ ଉଠିକି ଝରକା ଖୋଲିଦେଲେ ତ ପାହାଡର ଦୃଶ୍ୟ ଆଉ। ସେ ଯୋଉଁ ସୁନ୍ଦର ଦୃଶ୍ୟ ଏବେ ତ ବର୍ଷା ଦିନ ଆହୁରି ସୁନ୍ଦର ଲାଗୁଛି।
ହଁ ସବୁ ନୀଳ ନୀଳ ଗଛ ପତ୍ର ନାଁ କଣ। ଆଉଁ ତମ ଘର ପାଖରୁ ସେ ମହାବିନାୟକ ମନ୍ଦିର କେତେ ବାଟ?
ହଁ ଅଧଘଣ୍ଟାରେ ବାଟ ସାତ ଆଠ କିଲୋମିଟର ହବ। ହଁ ଆମେ ତ ଯେ ଯେ କୌଣସି ସଂକ୍ରାନ୍ତି ହେଲା ଯେକୌଣସି ଗୋଟେ କଣ ହେଲା ପର୍ବ ଫର୍ବ ଆମେ ତ ମହାବିନାୟକ ମନ୍ଦିର ଯାଉଁ। ଆମ ଘର ପାଖରେ ବି ଶିବ ମନ୍ଦିର ଅଛି ମହାବିନାୟ ବି ଯାଉ, ଆମ ଆମ ମାମୁଁ ଘର ଆଉ ଆମ ଗାଁ ଲୋକମାନେ ବି ସବୁ ଆସନ୍ତି। ଯେତେବେଳେ ତାଙ୍କର ଛୁଟି ଫୁଟି ଥାଏ ଆମେ ଆସୁ ସବୁ ଆମ ପରିବାର ତାଙ୍କ ପରିବାର ସବୁ ମିଶିକି ଯାଉ ମହାବିନାୟ ବୁଲିବାକୁ।
ମାହାବିନାୟ କତରେ ଯୋଉଁ ମା ବନ।
ହଁ -ହଁ ଏ ତ ସେଠିକି ପୁରୁଣା। କାଳର ମନ୍ଦିର ସେଟା ପୁଣି ପାହାଚ ବାଟେ ଯାଉଥିଲେ ଏବେ ଗାଡି ଫାଡି ଯିବା ପାଇଁ ବି ଏପଟେ ରାସ୍ତାର ସୁବିଧା ବି ହେଇଗଲାଣି।
ବଢିଆ ଜାଗାଟା ନାଁ କି। ସେଠିକି ଯିବ ମାନେ ମନ ଟିକେ ଭୟ ଭୟ ବି ଲାଗେ।
ହଁ କିନ୍ତୁ ସମସ୍ତେ ମିଶିକି ଏକାଠି ଗଲେ। ମଜା ଲାଗେ ଟିକେ ଆଉ କିନ୍ତୁ ଏକାଟିଆ ସମସ୍ତେ ସମସ୍ତେ ଗଲେ ଟିକେ ଡ ଭୟ ଲାଗେ। ହଁ ସେଇଠି ଉପରେ ଠିଆ ହେଇକି। ତଳକୁ ଦେଖିବ ପୁରା। ପାଖ ଆଖ ଗାଁଠୁଁ ଆରମ୍ଭ କରି ପାହାଡ଼ ସେମିତି ଲାଗିବ ପାହାଡ଼ ପାଖ
ଆମ ଆମ ହଁ ତମେ କହୁନା ଆମ ମାଟି ଆମ ଓଡ଼ିଶା ଆମ ଆମ ମା ମାତୃଭାଷା ଆମର ସବୁ ବୋହୁତ୍ ବଢ଼ିଆ।
ହଁ ବୋହୁତ୍ ବଢ଼ିଆ।
ନା ଆମର ଯୋଉଁ ସଂସ୍କୃତି ପରମ୍ପରା କେମିତି ପର୍ବ। କେମିତି ଇଏ ଲୋକମାନେ କେମିତି ଯାତାୟାତ ବୋହୁତ୍ ଭଲ ଲାଗେନି?
ହୁଁ, ସେମିତି ବିଭିନ୍ନ ଜାଗା ସବୁ ଆମର ଅଛି ଓଡ଼ିଶା ଭିତରେ ଯୋଉଁ ଜାଗାକୁ ଯିବ ତାଙ୍କ ପୋଷାକ, ଖାଦ୍ୟ ଚାଲିଚଳନ ସବୁ ଅଲଗା ସବୁ ବିଭିନ୍ନ ପ୍ରକାର ଜିନିଷ୍ ଷ ଜାଣିବା
ହୁଁ ହଁ ଏଇ ଯୋଉଁ ଜଗତସିଂହପୁର ଜିଲ୍ଲାରେ ଗୋଟେ ଆମର। ହଁ ଠାକୁର ଯୋଉଁ ଗୋରଖନାଥ। ବାବା ଗୋରଖନାଥ ବିଭୂତି ବାବା ତାଙ୍କର ଏତେ ସୁନ୍ଦର ଜାଗା ସେ
ସୁନ୍ଦର ଲାଗେ ଆମେ ବି ଯେତେବେଳେ ଯାଉ ଆମ ପରିବାର ସେଇଠି ବୁଲିକି ଆ
ଜାଣିଛ ନାଁ ଗୋଟେ କଥା ସେଠି ଗୋଟେ ମାନେ ବଡ ଧରଣାର ଗୋଟେ ଝିଟିପିଟି ଅଛି। ସେଇଟା ଆମର ସେପଟେ ଲୋକ ସବୁ ଯାଆନ୍ତି ପାଖାପାଖି ନାଁ।
ହଁ -ହଁ।
ହୁଁ କୁହନ୍ତି ଯଦି କାହାକୁ ସା ପୋକ କାମୁଡି ଦେଇଥିବ ସେ ବାବାଙ୍କ ପାଖରେ ନେଇକି ଶୋଇଦବ ସେ ଜିଟ୍ ସେ ଜିଠି ପିଠି ଯଦି ବୋବେଇବ ତାହେଲେ ତାର ଭଲ ହେଇଯିବ କୁହନ୍ତି ହେଲା। ଆଉ।
ଆଉ ଏବେ ଏଇ ମୋ ବା ପାଇଁ ନାଁ ଟିକେ ନଡ଼ିଆ ପାରୁଥିଲେ ତ ମୁଁ ସେଇଠି ଠିଆଇଥିଲି ଆଉ ନଡ଼ିଆ ଗଛ ଅଛି ନାଁ ତମ ବାଡିରେ?
ଉଁ ହଁ ଆମର ଅଛି ଗାଁ ରେ ନଡିଆ ଗଛ ଅଛି, ଆମ ବାଟିରେ ଅଛି, ବାପଘର ଅଛି। ଶାଶୁ ଘର ତ ନାହିଁ ବାପଘର ଅଛି ଆମେ ବା ଆଗେ ଏ ଆମ ଘରକୁ ବନ୍ଧୁ ଆସନ୍ତି ହୁଁଁ ଆମର ପଇସା ପତ୍ର ଟିକେ ଅସୁବିଧା ଥାଏ ହେଲା ଆମର କଣ କରିବୁ ନା- ପଇଡ଼ ସାଙ୍ଗେ ସାଙ୍ଗେ ଗଛରୁ ତୋଳିଦେବେ ହେଲା ଲଗି ଲଗ ଏ ବାଉଁଶ ଆମର ସେପଟେ ବିଙ୍ଗଳା ହେଲା
ହଁ।
ତୋଳିଦେବେ ଗଛରୁ ଲଗି ଲଗେଇ ପଇଡ ତୋଳିଦେବେ ପଇଡକୁ ଛଡେଇ ଦେଲେ ତା ଏକାଥରେ ତା ଭାଙ୍ଗିଦଲେ ପଇଡ କୁ ଆମ୍ପୁଡି ଦେଲେ ତା ଯୋଉ ନାଳି ନଡିଆ ଟା ନାଳି ସହିତ ପାଣି ମିଶେଇକି ଗ୍ଲାସ ରେ ଦିଆଯିବ କୁଣିଆଙ୍କୁ ପିଇବାକୁ ବଢିଆ ଲାଗେ ସେ ସନ୍ ହେଲା ଭାବିଲ ଟିକେ ବଢିଆ
କାରାର୍ ଥଣ୍ଡା ଫଣ୍ଡା ପିଉଛନ୍ତି ସେ ସବୁ ଦେହ ପାଇଁ ଯେତେ କ୍ଷତିକାରକ କିନ୍ତୁ ଆଗରୁ ସେମତି ଥିଲା ଆସିଲା ମାନେ ଲେମ୍ବୁ ସର୍ବତ ପଇଡ ପାଣି ଦିଆ ହଏ
ହୁଁ ଆଉ ନଡ଼ିଆ
ମ ତେ ଜାଣିଥିବ ନଡିଆ ମାନେ ନଡିଆରେ ରାନ୍ଧିକି ତେଲ ବାହାର କରା ହୁଏ ନଡିଆରେ ତ ସବୁ ପିଠାପଣା ମାନେ ନଡିଆ
ତା ଯୋଉ କୋରୁଅ ଟା କେତେ ସୁନ୍ଦର ଲାଗେ ହେଲା ତାପରେ ଆଉ ଗୋଟେ କଥା ରହିଲା ନଡିଆ ବରା ତରକାରୀ ଏଇ ହ ଆଷାଢ ମାସରେ ନଡିଆ ଗୋଟା ଭାଙ୍ଗି ଥିବ ଅରୁଆ ଚାଉଳ ତାହରେ ପିଆଜ ରସୁଣ ଫସୁଣ ବାଟିକି ବରା ହ ବରା କରିକି ତାକୁ ଭାଜିକି ସେ ବି ବହୁତ ମିଠା ମିଠା ତରକାରୀ ଲାଗୁଛି ଥିବ ସେ ବହୁତ ବଢିଆ ଲାଗେ।
ଆଁ ତ ଯେକୌଣସି ପିଠା ହଉ ନା କାହିଁକି ନଡିଆ ଭୋଗ ଲାଗିଲା ପୋଡ ପିଠା ହେଲା ନଡିଆ ପଇଲା ମଣ୍ଡା ପିଠା ହେଲା ନଡିଆ କାକରେ ହେଲା ନଡିଆ ଯେ କୌଣସି
ଋଷି ବା ସେଥିପାଇଁ ତା ନାଁ ଟା ଶ୍ରୀଫଳ ହେଇଛି। ସେ ସବୁଥିରେ ସବୁ କାମରେ ସେ ଲାଗିବ
ସବୁ କାମରେ
ନଡିଆ ସବୁ କାମରେ ଲାଗିବ କେମିତି କେମତି ଦେଖ ହଁ ନଡିଆ ଭିତରେ ପାଣି
ହଁ।
କେମିତି ହେଇଚି ନା ନାଇଁ କହିଲା ଗୋଟେ ଭାବିଲେ
ହଁ ବାସ ଭଗବାନଙ୍କ କେ କେମିତି ଗଢିଛନ୍ତି ଗଢିବା
ଆଉ ଆମର କାଇଁ କହୁଛ ଆମ କୁହନ୍ତିନି
ସେଇଥିପାଇଁ କହନ୍ତି ଆମର ଓଡିଆ ଭାରି ବଢିଆ।
ଓଡିଆ ଭାରି ବଢିଆ ଆମେ ଓଡିଆ ଭାରି ବଢିଆ ଗାଁ ଗଣ୍ଡାର ଖାଇବା ଗାଁ ଗଣ୍ଡା ର ଇଏ ଗାଁ ସୁନ୍ଦର ସବୁଠାରୁ। ସହରରେ କିଏ କାହା ଘରକୁ ଯାଉଛି ନା କିଛି କରୁଛି? ଗାଁ ହେଲେ ଛକ ଛକ ରେ ବସିକି ତାସ ଖେଳୁଥିବେ ହଁ ଗାଁ ହେଲେ
ଏକାଠି ମିଳିମଶିକି ଖେଳ ସମସ୍ତେ ସ୍ତ୍ରୀ ଲୋକ ବସିକି ଯଦି ଯନ୍ତି ମିଶିକି ରୋଷେଇ ବାସ ସବୁଠୁ ଆରମ୍ଭ କରି ସବୁ କିନ୍ତୁ ଏବେ ସେ ସବୁ ଆଉ ଦେଖିବାକୁ ମିଳୁନି ଯେବେ ବର୍ଷକରେ ଥରେ ଛୁଟି ମିଳିବ ଗାଁକୁ ଗଲେ ଯାଇ ତ ଖୁସି ଟିକେ ମିଳିବ ନହେଲେ ଏବେ ସମସ୍ତେ ତ ଅଲଗା ଅଲଗା
ନା ଭଇଆ ଆଉ ଅଛି ଗାଁ ହେଲା ସୁନ୍ଦର ଆଉ
ତମ ବାଡ଼ିରେ ଆଉ ସବୁ କଣ ପନିପରିବା କଣ ଲାଗିଛି ଏବେ ତ ବର୍ଷା ଦିନ
ପନିପରିବା କଣ ନା ଆମେ ତ ଘରେ ରହୁନୁ। ଶାଶୁ ଘରେ ଆମର ବାରିରେ ସବୁ କିଛି ଅଛି ବାରିରେ ଆମ ଦେଢଶର ଯାହା ଘରେ ଅଛନ୍ତି। ସେମାନେ ଏଇ ଭେଣ୍ଡି ଫେଣ୍ଡି ଅଷାଢ଼ ମାସରେ ଜହ୍ନି କାକୁଡି ଯୋଉ ବର୍ଷା ଦିନିଆ ପରିବା ଲଗାନ୍ତି ଆଉ ଆମେ ତ ରୁମ ନେଇକି ରହୁଛୁ। ଆଉ ଭଡା ଘରେ ଆଉ କଣ ଆଉ ସେ
ହଁ ନିଜ ଘରେ ଯେମିତି ବାଡିରେ ଲଗେଇ ଲଗେଇ କରିହବ ସେମତି କଣ?
ଯାହା ବଜାର ରୁ ଆଣିବୁ ଖାଇବୁ ମାନେ ପାଣି ତରକାାତ କହିବାକୁ ଗଲେ କିଣିକି
ହଁ।
ହେଲା।
ବାହାରେ ରହିଲେ ତ ଏସବୁ କରିବାକୁ ପଡିବ। ଘରେ ଯେମିତି ଆମର ସବୁ ସୁବିଧା। ଏବେ ତ ଗାଁ ଗହଳିରେ ଏ ସବୁ ବ୍ୟବସାୟ ମାନ୍ଦା ହେଇଯାଉଛି ବୋଲି ସବୁ ଲୋକ ସହରକୁ ଯିବାକୁ ପସନ୍ଦ କରୁଛନ୍ତି।
ହଁ ପସନ୍ଦ କରୁଛନ୍ତି ମେନେ ତ ଏ ଯଉ ପିଲାଙ୍କର ପାଠ ପଢିବାର ସୁବିଧା ସବୁ ପାଇଁ ତାପରେ ଗାଁ ରେ ହେଇପାରୁନି ତାପରେ ଯିଏ ଯୋଉ କମ୍ପାନୀ ଫମ୍ପାନୀ ସବୁ ସହରରେ ରହିଲେ ଫ୍ୟାମିଲି ପରିବାର ପାଖରେ ରହିଲେ ଖାଇବା ପିଇବାର ସୁବିଧା। ଆମର ଆ ବାହାରେ କେତେ ହୋଟେଲ ରେ ଖାଇବେ କିଣିକି ଜିନିଷ।
ହଁ ବାହାର ଜିନିଷ ପୁଣି ଦେହ ପାଇଁ କେତେ କ୍ଷତିକାରକ।
ହଁ ବାହାରେ ତ ଖାଲି କୋଉ ଚାରି ଦିନର ପାଞ୍ଚ ଦିନର ମା
ହଁ ହଁ ସବୁ ଜିନିଷ ବାସି ସବୁ ଜିନିଷ ଆମେ କଣ ଯାଇ ଦେଖୁଛେ କି ସେ କଣ ରାନ୍ଧୁଛି କେତେ ଦି
ଆଉ କଲର ଫାଲର ସବୁ ପକେଇଛି ମୋ କୁହନି କୁହନି ଏ ବା ସେ ସବୁ ଦେହ ଖରାପ।
ହଁ।
ଆଉ କଣ କରିବୁ ଯାହା ରୋଜଗାର କଲୁ ଗୋଟେ ଟଙ୍କା ଟା ବଞ୍ଚିବାର ବି ନାହିଁ। ହ
ଏଇତ ଜୀବନ ଆଉ ସବୁ ଖର୍ଚ୍ଚ ଆଜିକାଲି ଦୁନିଆରେି ସବୁ ଜିନିଷ ର ଚାହିଦା ବଢି ଚାଲିଛି।
ଆଗ ଗୋଟେ ତୁ ଶହେ ଟଙ୍କା ଦେଇ ଗୋଟେ ତେଲଟେ ନେଇଆସିଥିଲୁ ଏବେ ଦୁଇଶହ।
ସବୁ ଜିନିଷ ସବୁ ଜିନିଷ ବଢିବାର ଲାଗିଛି କିନ୍ତୁ କାମ ଅନୁଯାୟୀ ଆମର ଯୋଉ ରୋଜଗାର ଟା ପଇସା ସେ ସବୁ କମି କମି ଚାଲିଛି। ହୁ ତ ଉ ବାହାର ବାହାର ଜାଗାରେ ଯେଉଁ କଟକ ଭୁବନେଶ୍ୱର ଆଡ଼େ ବହୁତ ଲୋକଙ୍କ ସବୁ ମାନେ କମ୍ପାନୀମାନାନଙ୍କରେ ବହୁତ କାମ କରୁଛନ୍ତି ଲୋକମାନେ କିନ୍ତୁ ତାଙ୍କ କାମ ଅନୁଯାୟୀ ତାଙ୍କର ଉ ଦଉନାହାନ୍ତି ତାଙ୍କର ଦରମାଟା ଦଉନାହାନ୍ତି। ମ କେତେ କଷ୍ଟ ହଉଥିବା ତାଙ୍କୁ କେତେ ଅ ଭରସା କରି କେତେ ଏତିକି ସେମାନେ କମେଇବେ। ସେଇ ଆସରେ ଯାଉଛନ୍ତି କିନ୍ତୁ ସେ ସେତିକି ମିଳୁନି ତାଙ୍କୁ।
ଏମତି କଣ ସବୁ ଏମତି ସବୁ ମାନେ ରେଟ ସବୁ ବଢେଇିବାକୁ। ମଣିଷର ପଇସା ଅର୍ଥ ହଉନି ମଣିଷ କଣ କରିବ।
ଧୋକ ଦଉଛନ୍ତି ତମେ ଜାଣିଥିବ ନିଉଜରେ ସବୁ କେତେ ବାହାରୁଛି ମାନେ ଅ ଏବେ ଯୋଉ ପ୍ରେମ ଉପରେ ବି ଲୋକଙ୍କର ବିଶ୍ଵାସ ହଟିଗଲାଣି ଏବେ ତ ଗୋଟେ ଖବରରୁ ଶୁଣିଥିବେ ଆପଣ ଗୋଟେ ପୁଅ ଗୋଟେ ଝି ଝିଅକୁ କେତେ ଭଲ ପାଉଥିଲା ସେ ଝିଅ ଦେଖିଲାକୁ ସେ ପୁଅର ବିଶ୍ଵାସ ଭାଙ୍ଗି ତାକୁ ମାରି ଦେଇେଇଛି। ମ ଖବର ଶୁଣିଲେ ମୁଣ୍ଡ ଖରାପ ହଉଛି।
ମୋବାଇଲ ସୋସିଆଲ ମିଡିଆରେ ମଣିଷ ଏସବୁ ସବୁ ମାନେ ଦୁନିଆ ଟା ନଷ୍ଟ ହେଇଗଲାଣି।
ହୁଁ ମାନେ ଏମିତି ହବା ଦ୍ଵାରା କୌଣସି ଲୋକ ଆଉ ଜଣଙ୍କ ଉପରେ ବିଶ୍ଵାସ ବି କରିପାରୁନାହାନ୍ତି।
ହଁ ସେଇଆ ପା କଣ କରିବା ଆଉହଁ ଜାଣିଥିବ ମାନେ ଆଜି ସବୁ କେମିତି ସୁନ୍ଦର ଥିଲେ ଭାଇଚାରା ଥିଲା ହେଲା ଏବେ ବା ଯୋଉ ଏବେ ବା ଯୋଉଠି ଦେଖିବ ଝଗଡା
ଯୋଉଠି ଝଗଡା ଯୋଉଠି ଦେଖିବ ଅଲଗା ଅଲଗା ମାନେ ଗୋଟେ ଘରେ ଯେତେ ଭାଇ ସେତେ ଘର।
ଆତ୍ମିୀୟତା ନାହିଁ।
ହୁଁ।
ଛାଡ ଆମେ ତ ଆଉ ପାଞ୍ଚ ଜଣଙ୍କୁ ବଦଳେଇ ପାରିବାନି ହେଲା। ଆମେ ଆମ ନିଜ ଠିକ ହେଇକି ରହିବା ହୁସିିଆରେ ହେଇ ରହିବା।
ଅବଶ୍ୟ ସବୁ ଆଡକୁ ନେଇକି ଖାପ ଖୁଆଇ ଚଳିଲେ ହେଲା ଆଉ।
ହଁ ପୁଷିଆପାଇଁ ଆମ ପିଲା ମାନଙ୍କୁ ଇଏ କରିବା ଆଉ ଆ କଣ କରିବା ଆଉ ମୋର ତ ଏପଟେ କାମ ଅଛି ବୁଝିଲ?
ହଉ ହଉ।
ମୋର ଟିକେ କାମ ଅଛି ପୁଣି କେତେବେଳେ ସମୟ ଦେଖିକି
ହଁ ନିହାତି ନିହାତି ଯାହା ହଉ ମନେ ପକେଇଲ ଭଲ ଲାଗିଲା ଠିକ ଅଛି।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ହଁ